ହଁ
ଛାତ ଉପରେ ବସିଛି ଆପଣ କଣ କରୁଥିଲେ?
ମୁଁ ବି ଯାଇଥିଲି ଛାତ ଉପରେ ଲଙ୍କା ଶୁଖେଇଥିଲି ତ ଶୁଖିଲା ଲଙ୍କା ତାକୁ ଆଣିବା ପାଇଁ ଯାଇଥିଲି ।
ହଁ ମୁଁ ପଚାରୁଥିଲି କି ଆପଣଙ୍କୁ ଆପଣଙ୍କର ଯୋଉ ଗ୍ରୀଷ୍ମ ଋତୁରେ ଆପଣଙ୍କୁ କୋଉ ଫଳ ଟା ଖାଇବାକୁ ଭଲ ଲାଗେ
ଆମ୍ୱ ମତେ ଗ୍ରୀଷ୍ମ ଋତୁ ଆସିଲା ମାନେ ଆମ୍ୱ ବହୁତ ଭାବୁଛ ଏଇ ଦିଇଟା ବହୁତ ଭଲ ଲାଗେ।
ଆଉ ମୁଁ ଯୋଉ ଆପଣଙ୍କ ଘରକୁ ଥରେ ଯାଇଥିଲି ଆମେ ଦି ଜଣ ଯୋଉ ଆମ୍ବ ଜୁସ୍ କରିକି ପିଇଥିଲେ ସେଇଟା ଭଲ ଲାଗୁଥିଲା?
ଆପଣ କରିଥିଲେ ମାନେ ତ ବହୁତ ଭଲ ଲାଗିବ ଯେତେ ଯାହା କୁହନ୍ତୁ ।
ନା ସେଇଥିରେ ଆପଣ ବି ବହୁତ ହେଲ୍ପ କରିଥିଲେ।
ହଁ ବରଫ କାଢିବାରେ ମୁଁ ହେଲ୍ପ କରିଥିଲି ତାକୁ ସେମତି ଗୋଟେ ଗ୍ଲାସ ରୁ ଆଉ ଗୋଟେ ଗ୍ଲାସକୁ ନବା ପରେ ବି ମୁଁ ହେଲ୍ପ କରିଥିଲି।
ଆଉ ଆମେ ଆଉ କେବେ ପିଇବା ଆମେ ତ ସେଇଟା ଡେଲି ବୋଧେ କରିକି ପିଉଛନ୍ତି ମୁଁ ଆପଣଙ୍କ ଘରକୁ ଡେଲି ଯାଉଛି କରିକି ପିଉଛନ୍ତି ତ ଆଉ କେବେ କରିବା ଆମେ
ନିଶ୍ଚିନ୍ତ ମୁଁ ତ କହୁଛି ଆଜି ତ ଏବେ ହବନି ଆଉ ଟିକେପରେ ସନ୍ଧ୍ୟା ହେଇଯିବ ଆଉ ମାନେ ଏତେ ଥଣ୍ଡା ଲାଗିବ ତ ହବନି ଆପଣ କାଲି ଆସିବେ ଆମେ ମୁଁ କାଲି ନିଶ୍ଚିନ୍ତ କରି ପିଇବା।
ଆଉ ଯୋଉ ଆମେ ଯୋଉ ମଝିରେ ମ୍ୟାଗି ଆଉ ସେ ଯୋଉ ନଳି ଆଉ ଆଉ କୁରକୁରି ଆଉ ଯୋଉ ଖାଇଥିଲେ ଅ ତରଭୁଜ ଜୁସ୍ ଟା ସେଇଟା ଭଲ ଲାଗୁଥିଲା?
ଆରେ ହଁ ଆମର ଗୋଟେ ମିନି ପାର୍ଟି ହେଇଯାଇଥିଲା ଆଉ ଯେହେତୁ ଆପଣ ମ୍ୟାଗି କରିଥିଲେ ଆଉ ତରଭୁଜ ଜୁସ୍ କରିଥିଲେ ସେଇଟା ତ ବହୁତ ଭଲ ଲାଗୁଥିଲା । ମୁଁ ତ କହୁଛି ଆପଣ ଆପଣ ଗୋଟେ ଆମ୍ବ ତରଭୁଜ ର ଜୁସ୍ କରି ଆମ ଛକରେ ପକାନ୍ତୁ।
ତାହେଲେ ଆମେ ଗୋଟେ କାମ କରିବା ବ୍ରମେଶ୍ଵର ପାଖରେ ଆମେ ଆମ୍ବ ଆଉ ତରଭୁଜର ଜ ଜୁସ୍ ଦୋକାନ ଖୋଲିଦବା।
ମୁଁ ତ କହୁଛି ସବୁ ଖାଲି ଯାହା ଟିକେ ଦରକାର ପଡିବ ଆମେ ପଛରେ କେବେ ଡିସକସ କରିଦବା କଣ କଣ ଦରକାର ପଡିବ ପୋଷ୍ଟର ଗୋଟେ ଲଗେଇଦବା ଠିକ ଆଠଟା ବେଳରୁ ବସି ପଡିବା ଦିନ ବାରଟା ଗୋଟେ ଯାଏ ତାପରେ ଘରକୁ ପଳେଇ ଆସିକି ଆମ ଘରଟା ତ ପାଖରେ ତାପରେ ପୁଣି ଯିବା ଆଉ।
ଆପଣ ଆଠଟା ବେଳକୁ ଉଠି ସାରିଥିବେ?
ହଁ ଚେଷ୍ଟା କରିବି ଆଉ।
ଯଦି ନହେଲେ ତାହେଲେ ଆମେ ଦଶଟା ବେଳକୁ ପଳେଇବା ତାପରେ ଚାରିଟା ପର୍ଯ୍ୟନ୍ତ ଖୋଜିଦବା ଯୋଉ ଖୋଲିଦବା ଦୋକାନ ଟା।
ହଁ ଯଦି ହବ ସେଇଆ କରିବା ହେଲେ ମୁଁ ଭାବୁଥିଲି ଯେତେବେଳେ ଖରା ଟା ଅଧିକ ହେଇଯିବ ବାରଟା ଗୋଟେରେ ତ ଆମକୁ ଗରମ ଲାଗିବ ନା ତ ଟିକେ ରେଷ୍ଟ ନେଇଗଲେ ଆମେ ଗୋଟେ କାମ କରିବା ଫ୍ୟାନ ଲଗେଇଦବା।
ହଁ ଆମେ ପଛରେ ଫ୍ୟାନ ଲଗେଇଦବା ଆଉ ଆମେ ଗୋଟେ ମିନି ଫ୍ୟାନ ଯୋଉ ଏବେ ସବୁ ମିଳୁନି ବଟନ ବାଲା ସେଇଟା ବି ଗୋଟେ ନେଇଯିବା ଯୋଉଥିରେ କି ପାଣି ବି ସ୍ପ୍ରେ ହବ ମୁହଁକୁ
ଯେମିତିକା ଆମର ରୁଦ୍ରାନ୍ସ୍ର ଅଛି ସେମିତିକା କହୁଛନ୍ତି।
ହଁ ହଁ। ତାର ତ ଦିଟା ମିନିସିିଆନ୍ ଅଛି।
ଗୋଟେ କାମ କରିବୁ ତାଠୁ ଗୋଟେ ନେଇଯିବା ତାକୁ କହିଲେ ସେ ଦବ ମ ଆମେ ତାକୁ ଟିକେ ମ୍ୟାଙ୍ଗୋ ତରଭୁଜ ଜୁସ୍ ଦେଇଦବା।
ହଁ ଆମେ ଯୋଉ ମ୍ୟାଙ୍ଗୋ ଆଉ ତରଭୁଜ ଜୁସ୍ ଟା କରିବା ସେ ଜୁସ୍ ଟା କେତେ ଟଙ୍କାରୁ ଷ୍ଟାର୍ଟ କରିବା।
ତିରିଶ୍ ଚାଳିଶ୍ ରଖିବା କାରଣ ଆମେ ଯେତେବେଳେ ଟିକେ ବଡ ଗ୍ଲାସ କରିକି ଦବା ହେଲା ତ ତିରିଶ୍ ଚାଳିଶ୍ ରଖିବା ନହେଲେ ଲୋକ ମିଡିୟମ ଗ୍ଲାସ କରିକି ଦିଅନ୍ତି କୋଡିଏ ତିରିଶ୍ ଭିତରେ ଆମେ ଜଷ୍ଟ ଟିକେ ବଡ ଗ୍ଲାସ କରିବା।
ହଁ ତାପରେ ଯୋଉ ଆପଣଙ୍କ ଭାଇ କୁ ବି କହିଦେବେ ସେ ଆମ ପାଇଁ କଷ୍ଟମର ଖୋଜିଦେବେ ଆଉ ସିଏ ଯଦି ଆସିବେ ତାହେଲେ ତାଙ୍କୁ ଆମେ ଯଦି ଆମକୁ ଆମ ପାଇଁ ଗ୍ରାହକ ଖୋଜିକି ନେଇ ଆସିବେ ତାହେଲେ ଆମେ ତାଙ୍କୁ ଦସ୍ ଟଙ୍କାରେ ଡିସ୍କାଉଣ୍ଟ ବି ଦେଇଦବା।
ଯାହା କହିଲେ ଆପଣ ଆମେ ତାଙ୍କୁ ଟିକେ ଡିସ୍କାଉଣ୍ଟ ଦେଇଦବା ଆଉ ତାର ତ ସାଙ୍ଗ ମାନେ ବହୁତ ଅଛନ୍ତି ହେଲେ ସମସ୍ତେ କାମ କରିବାକୁ ନାରାଜ ହେଲେ ଖାଇବା ପିଇବା ଜିନିଷ ହେଲେ ସମସ୍ତେ ଆସିବେ ତ ଆମେ ତାଙ୍କ ଥରୋ ରୁ ହିଁ ଆଡଭାଟାଇଯମେଣ୍ଟ କରିଦବା।
ହଁ ତାପରେ ଯୋଉ ଆମେ ଯୋଉ ଗ ଗ୍ରାଇଣ୍ଡର ହେରିକା ସେଥିରେ ଯୋଉ ପ୍ଲଗ୍ ସବୁ ଦରକାର ଆମେ ସେଗୁଡାକ କେମତି କଣ କରିବା।
ମୁଁ ତ ଯାହା ଦେଖିଛି ବ୍ରହ୍ମେଶ୍ଵର କ୍ଲବ ରୁ ସେମିତି କନେକ୍ସନ ଆଣିହବ ସବୁ ଲୋକ ସେମିତି କନେକ୍ସନ କରନ୍ତି ତ ସେଇଟା ହିଁ ଆମକୁ ଖାଲି ଅସୁବିଧା ହବ ହେଲେ ମୋର ଚିହ୍ନା ଅଛନ୍ତି ତାଙ୍କୁ କହିଲେ ସେ ଆସିକି ସେଇଠି ସବୁ ଫିଟ୍ ଫାଟ୍ କରିଦେବେ। ହେଇଯିବ ସେଇଟା।
ତାପରେ ନହେଲେ ଆମେ ଆମର ଯୋଉ ସେ ଯୋଉ ତଳେ ଯୋଉ ଆମେ ଯୋଉଠି କରିବନି କି ମ୍ୟାଙ୍ଗୋ ଜୁସ୍ ଟା ସେ ତଳେ ଏବେ ସମସ୍ତେ ଲଗଉଛନ୍ତି ଗୋଟେ ବେଟିରୀ ଟାଇପ୍ ର ସେଇଟା ବି ଆମେ ଲଗେଇଦବା କି ଆମ ଆମ ପାଖରେ ଆମରି ଇଏଟା ହିଁ ରହିବ। ଖାଲି ଅ ଆମେ ଯୋଉ ତା ଘରେ ତାକୁ ଆସିକି ଚାର୍ଜ କରିଦବା ତାପରେ ସେଇଟାକୁ ଆମେ ନେଇକି ଆମ ଦୋକାନର ଲାଇଟ୍ କି ଯୋଉ ଫ୍ୟାନ ଫ୍ୟାନ ଲଗେଇଲେ ସେଥିରେ ବି କିଛି ହବନି।
ଆରେ ଆପଣ ତ ଗୋଟେ ଭଲ ଆଇଡିଆ ଟା ଦେଲେ ଆମେ ତାହେଲେ ଏଇଆ ହିଁ କରିବା ଆଉ ନହେଲେ କାହିଁକି କୋଉଠୁ କନେକ୍ସନ୍ କି କାହାକୁ ଡାକିକି ଇଏ କରିବା ଆମେ ଏଇଆ ହିଁ କରିଦବା ଆଉ କଣ?
ହଁ ତାପରେ ଯୋଉ ଆପଣଙ୍କ ଭାଇର ବି ଚିହ୍ନା ଥିବେ ସେ ତାଙ୍କୁ କହିଦେବେ କି ସେ ବେଟିରୀ ଟା ଯୋଉ ଆଉ ଯୋଉ ଖୋଜିଦେବେ ଆମ ପାଇଁ ତାପରେ ଆମେ ସେଇଥିରେ କରିଦବା।
ହଁ ଭଲ କଥା କହିଲେ ଆପଣ ମୋ ବଡ଼ ଭାଇଙ୍କର ସବୁ ଚିହ୍ନା ଅଛନ୍ତି ଆମେ ତାଙ୍କଠୁ ବ୍ୟାଟରୀ ନେଇଆସିବା ଆମେ ଗୋଟେ କାମ କରିବା ଇ ଏମ ଆଇରେ ନେଇଆସିବା ହେଲା ଅଧା ଅଧା ପଇସା କହିବାକୁ ଦେବା କାରଣ ସେ ବ୍ୟାଟରୀଟା ମେ ବିି ଟିକେ ଅଧିବ ଟଙ୍କା।
ହଁ ମେ ବି ସେଇଟା ଚାଲିଶ୍ କି ପଚାଶ ହଜାର ଟଙ୍କା ହେଇଥିବ। କାରଣ ହଁ କଣ କହୁଛନ୍ତି।
ଯେହେତୁ ଆମେ ଗୋଟେ ବଡ ଆକାରରେ କରିବା ଆଉ ଆମର ଲାଭ ହବ ଖରା ଦିନ ନା ଏଇ ଜୁନ ଆଡକୁ ବହୁତ ଖରା ହବ ତ ସେଇ ବ୍ୟାଟେରି ଟା ଆଣିଲେ ବି କିଛି ଖରାପ ହବନି।
ହଁ ସେ ବ୍ୟାଟେରୀ ଟା ଆଣିଲେ ବି କିଛି ଖରାପ ହବନି ତାପରେ ଯୋଉ ସେଇଟା ଖରାପ ହେଲେ ବି ସେଇଟାର ଗୋଟେ ବର୍ଷ ୱାରେଣ୍ଟି ରହୁଛି ଆମେ ତାକୁ ଯାଇଁକି ସେଇଠି ସଜାଡି ବି ପାରିବା।
ହଁ ହଁ ଭଲ କଥା କହିଲେ ଆପଣ ଏଇଟା ତାର ଗୋଟେ ଭଲ ପଇସା ରହିଲା ତାପରେ ବି ଆମେ ଯାହା ଆଉ କଣ କଣ ସାମଗ୍ରୀ ଦରକାର ହବ କହିଲ ଗୋଟେ ତ ଗ୍ରାଇଣ୍ଡର ତାପରେ ସେଇ ଯାହା ଇଲେକ୍ଟ୍ରୋନିକ୍ସ ଜିନିଷ ଆଉ ଆଗକୁ। କୋଉଠୁ ଆଣିବା ମୁଁ ପଚାରୁଥିଲି।
ଆମ୍ବ ଗୁଡାକ ଯଦି ହବ ଆମେ ମୁଁ ମୋ ମାମୁଁ ଘରୁ ଯାଇକି ବହୁତ ସାରା ଆମ୍ବ ନେଇଆସିବି ତାପରେ ସେଇ ଆମ୍ବ ଗୁଡାକ ସରିଗଲା ପରେ ଆମେ ଯୋଉ ପଇସା ହେଇଥିବ ସେଇ ଆମ୍ବରେ ଯଦି ହବା ଆମେ ଆମ୍ବ ଗୁଡାକ କିଣିଦବା। ଅଳ୍ପ ଅଳ୍ପ କରିକି। ତାହେଲେ ଭଲ ହବ।
ହଁ ଆପଣ ଯହା କହିଲେ ଆପଣ ଆପଣଙ୍କ ମାମୁଁ ଘରୁ ଆଣିଦେବେ ମୁଁ ବି ଭାବୁଛି ମୋ ମାମୁଁ ଘରୁ ବି ଆଣିଦେବି କାରଣ ଆମର ବଡ ବାଡିଟାରେ ଏବେ ମୁଁ ବୁଝୁଥିଲି କି ମୋର ଗୋଟେ ମାଉସୀଙ୍କ ଠୁ ସେ ଯାଇଥିଲେ ତ ଏବେ ମାମୁଁ ଘର କିଛି କ୍ଷଣ ପାଇଁ ବହୁତ ଆମ୍ୱ ହେଇଥିଲା ଯଦି ହବ ଆମେ ଆଗେ ସେଇଠୁ ନେଇ ଆସିବା ଟିକେ ପ୍ରଫିଟ ହେଲେ। ଆମେ ଏଇଠୁ କିଣିବା ନହେଲେ ଟିକେ ଦୂର ଆଡକୁ ପଳେଇବା ସେଇଠୁ ଆଣିବା ନହେଲେ ଏଇଠୁ ଆଣିଲେ ସେମାନେ ଅଧିକ ପଇସା କିହିବେ ନାଁ।
ହଁ ଏଇ ଯୋଉ ସେ ଆମେ ଯୋଉଠି ଦୋକାନ କରିବା ସେଇଠି ବି ଆମ୍ବ ଦୋକାନ ଅଛି କିନ୍ତୁ ସେମାନେ ବହୁତ ରେଟ୍ କହିବେ କହିବେ କି କିଲୋକୁ ଦୁଇଶହ ପଚାଶ ତିନିଶହ ପଚାଶ ଏମିତି କହିଲେ ଆମର ଯୋଉ ଲସ୍ ବି ହେଇଯିବ ନା। ତ ଆମେ ଆଗ ନେଇ ଆସିବା ମାମୁଁ ଘରୁ ତାପରେ ଆମେ ଆଉ ଟିକେ କୋଉଠିକୁ ଦୂରକୁ ଯାଇକି ନେଇ ଆସିଲେ ବି ଭଲ ହବ।
ଯାହା କହିଲେ ଆପଣ ସେମାନେ କଣ କହିବେ ଏମାନେ ଆମଠୁ ଆମ୍ବ ନେବେ ବିକ୍ରି କରିକି ଆମଠୁ ଅଧିକ ପଇସାରେ କରି ବିକି ସେମାନେ ଅଲଗା ଲୋକଙ୍କୁ ଯାହା ବି ରେଟ୍ ଦୋଉଥିବେ ଆମକୁ ଟିକେ ଅଧିକ କରିକି ଦେବେ। ସେ ସାତ ଅଖି ଟାକୁୁ ତିନିଶହ ତିିନିଶହ ଟଙ୍କା। କଟାଇଲେ।
କାରଣ ସେମାନେ ଆମକୁ ସେଇ ଦୋକାନ ପାଖରେ ଦେଖିଦେଇଥିବେ ସେମାନେ ବି କହିବେ ଏମାନଙ୍କର ଭଲ ପ୍ରଫିଟ୍ ହଉଛି ସେମାନେ ଆମକୁ ଯୋଉ ଇଏ ବି କରିବେ ନା ଯୋଉ ଆମଠାରୁ ହିଁ ଅଧିକ ପଇସା ନେବେ ଆଉ ସମସ୍ତଙ୍କ ଠାରୁ କମ ନେବେ ତ ଆମେ ଆମ। ଆଉ ଟିକେ ଦୂରକୁ କୋଉଠିକି ପଳେଇବା।
ସେଇ କଥା ପାରା ସେମାନେ ଆମର ଦେଖିଲେ ଯାହା ତ କରିବେ ତାପରେ ବି ଆମର ତାଙ୍କଠୁ ଆଣିଲେ ଆମର ଆଉ ଲାଭ କେତେ ହବ କି ଆମକୁ ତ ବହୁତ ସାରା ଆମ୍ବ ଦରକାର ନା। ତ ଆଉ ଗୋଟେ କଥା ତରଭୁଜ ଟା ମୁଁ ଜାଣିଛି ସେଇ ରାସ୍ତାରୁ ଆସିଲା ବେଳେ ସେମାନେ ଟିକେ ଶସ୍ତାରେ ଦିଅନ୍ତି ଯଦି ଆମେ ଆମ୍ବ ଆଣିବାକୁ ଯାଉଛେ ମାମୁଁ ଘର ତରଭୁଜ ଟା ବି ନେଇ ଆସିବ ନା କଣ?
ହଁ ତରଭୁଜ ଟା ବି ଆମେ ନେଇ ଆସିବା ମାମୁଁ ଘରୁ କାରଣ ଆମର ବି ଆମର ଯୋଉ ବଡ ବାରିରେ ଆମର ବି ତରଭୁଜ ଗଛ ଲଗା ହେଇଛି ଦିଇ ତିନିଟା ଆମେ ସେଇଠୁ ନେଇ ଆସିବା।
ଭଲ କଥାଟେ କହିଲ ଆମର ତରଭୁଜ ଲଗା ହେଇନି ଖାଲି ଆମ୍ବ ଲଗା ହେଇଛି ଯେତିକି ତରଭୁଜ ହବ ଆମେ ସେତିକି ନେଇ ଆସିବା ଆମେ ଦେଖିବା କୋଉଟା କୁ ଲୋକ ପସନ୍ଦ କରୁଛନ୍ତି ଆଉ ଏବେ ଜାଣିଛ ଯେ ଲିଚି ତାର ବି ଦାମ ଟା ବହୁତ ବଢି
ହଁ ଲିଚି ବି ମୁଁ କା ମୁଁ ଯୋଉ ସଖାଳୁ ଯାଉଛି ସାଇକେଲିଂ କରିବାକୁ ସେଇଠି ମୁଁ ବୁଝୁଥିଲି ସେଇଠି କହୁଥିଲେ ଲିଚି କିଲୋକୁ ଦିଇଶହ ତିନିଶହ ଟଙ୍କା ମୁଁ ବୁଝୁଥିଲି।
ହଁ ପରା ସେ ମାନେ କେତେ ପତ୍ର ସହ ଡାଳ ସହ ସେ ରହିବ ଦଶ ବାରଟା ଖଣ୍ଡେ ତିନିଶହ ତିନିଶହ ଟଙ୍କା ନହେଲେ ସେ ଲିଚିର ବି ଜୁସ୍ କଲେ ଭଲ ଲାଗିବ ଯେ ।ହେଲେ ଏବେ କରିବା ଆଗେ ଆମେ ଆମ୍ବ ତରଭୁଜା ଦେଖିବା ଆମ୍ବ ଟାକୁ ବେଶୀ ଦେଖ ତାପରେ ଆମର ଲାଭ ଅଧିକ ହେଲେ ଆଉ ଆମେ ବାକ୍ସଟା ରେ ବି ରଖିଛ ନା ପଇସା ତ ଆମର ଅଧିକ ଲାଭ କହିଲ ଆମେ ଲିଚଟା ଦେଖିବା ଆଉ କଣ?
ତାପରେ ଯୋଉ ଅ ଯୋଉ ଆମେ ଯୋଉ ଆଣିବାନି କି ଯୋଉ କହନ୍ତି ତରଭୁଜ ଟା ଆପଣଙ୍କ ମାମୁଁ ଘର ବି ଯୋଉଠି ଆମ ମାମୁଁ ଘର ବି ସେଇଠି ଆମେ ଦି ଜଣ ମିଶିକି ପଳେଇବା।
ହଁ ନିଶ୍ଚିନ୍ତ ଆମେ ତ ମିଶିକି ହିଁ ଯିବା ସେଇଠା ଆଣିବା ପାଇଁ ତ ଭଲ ହବ ଏକାଥାରେ ଆମେ ବାଛି ବୁଛିକି ଆଣିଦବା ନା କଣ କହୁଛନ୍ତି।
ହଁ ବାଛି ବୁଛିିକି ଦେଇ ଆସିବା।
ହଉ ତାହେଲେ ମୁଁ ରଖୁଛି ଆଉ ଆମେ କେବେ ପରେ ଆମେ କାଲି ଦେଖା ହେଇକି ସବୁ ଭଲସେ କଥାବାର୍ତ୍ତା ହେଇଯିବ ଆଉ।
ହଉ ରଖୁଛି।
ହଁ ହଁ ଠିକ ଅଛି ପରେ କଥା ହବା।